ହ୍ୟାଲୋ ଆଜ୍ଞା ଭାଇ। କଣ ଖବର କୁହନ୍ତୁ। ଆଜ୍ଞା। ଆଉ କଣ ଆପଣ ଡିନର୍ ଫିନର୍ ସରିଲାଣି?
ହଁ ଡିନର୍ ସରି ଗଲାଣି। ହଷ୍ଟେଲରେ ରହୁଚି ତ ବଟ ଖାଇବା ବହୁତ ଖରାପ ହଷ୍ଟେଲର
ଆଚ୍ଛା ଆଚ୍ଛା କଣ ହେଇଥିଲା କି ସେମିତି ଆଜି ଖାଇବା।
ଆଜି
ହ ହ
ଆମର ବୁଟ ଡାଲି ତରକାରୀ ହେଇଥିଲା ବଟ ସେଟା ଖାଇବା ଲାୟକ ନାହିଁ।
ଆଛା ଆଚ୍ଛା ବୁଟଡାଲି ରୁ ରୁଟି ନାଇଁ କଣ?
ନା ନା ଭାତ ଡାଲି ରୁଟି ସବୁ ହଉଛି ଡାଲି ବି ହଉଛି କିନ୍ତୁ ମାନେ ଡାଲି ଏତେ ପିଲାଙ୍କ ହଉଛିନା ତ ବହୁତ ସ୍ମେଲ ହଉଛି ଡାଲିର। ଖରାପ ଖାଇବା ଟିକେ ଖରାପ ଲାଗୁଛି ମାନେ ଖାଇବା ପାଇଁ ଟେଷ୍ଟ ନାହିଁ କିଛି। ଯୁଦା ଆଜ୍ ନ ନର୍ମେ ଆମର ଭୁବନେଶ୍ୱର।
ଆଚ୍ଛା ଆଚ୍ଛା ଓ ହୋ। ଏମିତି ଆପଣ ମେସ୍ ପଇସା ସେ ନଉନାହାନ୍ତି ଠିକ ଭାବରେ।
ନାଇଁ ସବୁ ତ ଟାଇମ ଟୁ ଟାଇମ ନଉଛନ୍ତି। ହଁ। କମ୍ପ୍ଲେନ ତ କରିପାରିବୁନି। କିଛି କରିପାରିବନି
ଆଜ୍ଞା।
ହୁଁ। ଆଉ ଆପଣଙ୍କ ଡିନର ସରିଗଲାଣି?
ଆଜ୍ଞା।
ହୁଁ।
ଆଉ।
ନା ମୋର ତ ଇଣ୍ଟର କିଛି ଆ ଏତେ କିଛି ଏଞ୍ଜୟ୍ ଗୋଟେ ରଜ କଲେଜ ଷୋଳ ରୁ ଫିିଟିଗଲା ମାନେ ତିନି ଦିନ ରଜରୁ ମୁଁ କଲେଜ ଷୋଳରୁ ଫିଟି ଯାଇଥିଲା।
ଆଚ୍ଛା ଆଚ୍ଛା। ତାହେଲେ ପନ୍ଦର ଆସିବାକୁ ପଡିବ ଆପଣଙ୍କୁ ଆଉ।
ହୁଁ ହୁଁ ଚଉଦ ପନ୍ଦର ଷୋହଳ ରଜ। କିନ୍ତୁ ଆମେ ରଜଟକୁ ଏତେ ଭଲରେ ଏଞ୍ଜୟ୍ କରିପାରିଲନି। ବାକି ସେମିତି ଆଉ ନର୍ମାଲ ଚାଲଛି ଆଉ। ଆଉ ଆପଣଙ୍କର ଆଜି ଦିନ କେମିତି ଗଲା?
ମୋର ରଜ ଆମର ତ ବହୁତ ଭଲରେ ବି କଟିଲା ଆମର କଣ ହୁଏ କି ଆମର ଏଠି ତ ରୁରାଲ ଏରିଆ ରହୁଛି ନା ଆମର ସେମିତି ପୁରା ଚାରିଟା ପାଞ୍ଚଟା ଗାଁ ର ଲୋକ ଗୋଟେ ଜାଗାରେ ଠୁଳ ହୁଅନ୍ତି। ଏଠି ଆମର କବାଡ଼ି ଖେଳ ହୁଏ, ଆଉ ଦୋଳି ଫୋଳି ଲାଗେ ମାଇକି ବାଜେ ଏମିତି ସବୁ ହୁଏ ପାନ ସବୁ ଫ୍ରି ଦିଆ ଯାଏ। ଉ ସେମିତି ନୁହେଁ କି ଜଣେ ଆସ କହିବ ମୁ ପଚାଶ ଖା ଖାଇବି ସେମିତି ନୁହେଁ ଜଣକା ଗୋଟେ ଲେଖା ପାନ ଦିଆଯାଏ ସାଧା ପାନ। କଡାପାନ ନୁହେଁ ସାଧାପାନ ଗୋଟେ ଦିଟା ଏମିତି ଦିଆଯାଏ। ବହୁତ ଭଲ ଭାବରେ ରଜ କଟୁଥିଲା ଆମର ଏଠି। ଏତିକି ବହୁତ ଖୁସି ବି ଲାଗିଲା ଆଉ ଏଥର ମୁଁ ଶୁଣୁଥିଲି କି? ଗାଁ ଅପେକ୍ଷା ଆମର ଭୁବନେଶ୍ୱର କାଳେ ଭଲ ହେଇଛି ବୋଲି। ସେଠିକା ଲୋକ ରଜର ବେଶୀ ମନେଇଛନ୍ତି ମାନେ ଯିଏ ସବୁ କଲୋନୀ ରେ ରହିଲେ ନା ସେମାନେ ସବୁ ଭଲ ଭାବରେ ରଜ ସେମିତି ଗୋଟେ ଦୋଳି ଫୋଳି ଭଲ ସିଷ୍ଟମ କରି ମାଇକି ଫାଇକି ବଜେଇ ସେମାନେ ରଜ ଏଥର ମନେଇଛନ୍ତି ବୋଲି ଆମେ ଶୁଣିବାକୁ ପାଉଛୁ।
ରଜ ତ ମାନେ ଭୁବନେଶ୍ୱରରେ ତ କଣ ହେଇଛି ତମେ ଜାଣିନ ମୁଁ ତ କଲେଜରେ ରହିଲ ତ ଆମେ ତ ଭୁବନେଶ୍ଵରରେ କଣ ହଉଛି ଆମେ ଥୋଡି଼ ଜାଣିପାରୁଛୁ?
ଆପଣଙ୍କର ଇଷ୍ଟର୍ଣ୍ଣ ନା ୱେଷ୍ଟର୍ଣ୍ଣ ଜୋନ୍ ଆପଣଙ୍କ ଘର?
କଣ କହିଲେ?
ଆପଣଙ୍କ ଘର ଇଷ୍ଟର୍ଣ୍ଣ ନା ୱେଷ୍ଟର୍ଣ୍ଣ ଜୋନ୍ ରେ କୋଉଠି?
ୱେଷ୍ଟରେ।
ଇଷ୍ଟ ରେ ନା?
ୱେଷ୍ଟ ୱେଷ୍ଟ ରେ।
ୱେଷ୍ଟ ଆଚ୍ଛା ୱେଷ୍ଟ ଆପଣଙ୍କର ସେଇଠି ତ ନୂଆଖାଇ ପର୍ବ ଭଲ ଭାବରେ ରେ ମନା ହଉଛି?
ହୁଁ ହୁଁ ହୁଁ ନୂଆଖାଇ ବହୁତ ବଢିଆ ହୁଏ ଆମର ଏଇଠି ଏପଟେ।
ଆଜ୍ଞା ଆଜ୍ଞା ନା ମୁଁ ଏବେ ଯାଇଥିଲି ସମ୍ବଲେଶ୍ଵରୀ, ଘଣ୍ଟେଶ୍ଵରୀ ସିଆଡେ଼ ବୁଲିକି ଆସିଲି ଏବେ
ଆଚ୍ଛା ସମଲେଶ୍ଵରୀ ଯାଇ ସମ୍ବଲଶ୍ଵ ରାତିରେ ଆଳତି ଦେଖିଲେ ସମଲେଶ୍ଵରୀ ରେ ରାତି ଆଳତି ଦେଖିଲେ?
ନା ରାତି ଆଳତୀ ପର୍ଯ୍ୟନ୍ତ ଆମେ ରହିନଥିଲୁ ଦିନ ଦିନରେ ଆମେ ଗଲୁ ଦିନରେ ଦିନରେ ପଳେଇ ଆସଥିଲୁ। ସେ
ଘଣ୍ଟେଶ୍ଵରୀ ଯାଇଥିଲ ତାହେଲେ?
ଘଣ୍ଟେଶ୍ୱରୀ ଯାଇଛି ଘଣ୍ଟେଶ୍ୱରୀ ପାଖରେ ରହସ୍ୟ ବି କହିପାରିବେ? ମାଆଙ୍କର କଣ ସେମିତି ଅଛି ଅଲୌକିକ ସେମିତି
ଏତେ ବି ମାନେ ଇଏ ନାହିଁ
ଆଉ ଗଞ୍ଜା ସବୁ ଛଡା ହେଇଛି କଣ ପାଇଁ ସେଇଟା କହିପାରିବେ କିଛି ଗଞ୍ଜା, କୁକୁଡା ଯଉ ସବୁ? କୁକୁଡ଼ା କୁକୁଡ଼ା
ସେଇଟା ସେଇଟା ତ ଲୋକମାନେ ଯୋଉ ଆସନ୍ତି ମାଆ ଙ୍କୁ ଯାଚିବା ପାଇଁ କିଛି ସେଇଥିପାଇଁ ଛଡା ଯାଏ। ସେଥିପାଇଁ ଭଲସେ କ୍ଲିୟର ରେ ଜାଣି ନାହିଁ ଆପଣ ସେ ସେ ବିଷୟରେ କ୍ଲିୟରଲି କହିପାରୁନି।
ଆଜ୍ଞା। ଆଉ ସମଲେଶ୍ଵର ତ ନୂଆ ଖାଇବା ପାଇଁ ପ୍ରସିଦ୍ଧ ନାଇଁ?
ହୁଁ ହୁଁ ନୂଆ ଖାଇବା ପାଇଁ ବହୁତ ପ୍ରସିଦ୍ଧ। ଆଉ ଆପଣ ଏବେ ଏବେ ରଥଯାତ୍ରା ଆ ଆଉ କଣ ଯିବେ?
ହଁ ହଁ ରଥଯାତ୍ରା ତ ମୁଁ ଇଏ ସଜେଷ୍ଟ ଦେବି କି ରଥଯାତ୍ରାରେ ଯାଆନ୍ତୁ। ପୁରୀ ଯା ବାଉଡ଼ାରେ ଯାଆନ୍ତୁ କିନ୍ତୁ ନିଜେ ଯିବେ ଫ୍ୟାମିଲି ବାଲାଙ୍କୁ ଫ୍ୟାମିଲି ୱାଇଜ୍କୁ ନେଇକି ଯିବେନି। ସେ ବି କାରଣ ଆଜ୍ଞା
ନିଜେ ଅନୁଭବ କରିକି ଆସିଛି ପୁରୀ ଯାଇକି ଭୁଲରେ ବି କେତେବେଳେ ପୁରୀ ରଥଯାତ୍ରା ଟାଇମ ରେ ଫ୍ୟାମିଲି କୁ ତ ଖାସ କରି ନେଇକି ଯିବେନି।
ନେଇକି ଯାଇପାରିବି ଯଦି ଯିବେ ବ୍ୟାଚଲର ଥିବେ ଆପଣ ଜଣେ ଦି ଜଣ ପୁଅ ପିଲା ହେଲ କି ଦି ଚାରି ଜଣ ପୁଅ ପିଲା ହେଲ ଦି ଚାରି ଜଣ ବି ଅଧିକ ହେଇଯାଉଛି। କାରଣ କେଉଠି କେଉଁଠି ହଜିବା କି ସେଦିନକୁ କଣ ଲାଗିବନି କାହାର ଦି ଜଣ ଯିବେ ଠିକ।
ଦି ହଜାର ରଥଯାତ୍ରରେ ମୋର ମୋବାଇଲ ହଜିଥିଲା ମାନେ ଚୋରି କରିଦେଇଥିଲେ ପକେଟ ରୁ ମାନେ ବହୁତ ମାନେ ସାଙ୍ଗେ ସାଙ୍ଗେ ଗୋଟେ ଗୋଟେ ଭିଡିଓ କ୍ରିଏଟ କରୁଛନ୍ତି ବହୁତ ସାରା ଅଛନ୍ତି ଗ୍ୟାଙ୍ଗ ଅଛନ୍ତି। ସେ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ଭିଡ କ୍ରିଏଟ କରିଦେବେ ଭିଡି କ୍ରିଏଟ କରିକି ମାନେ ଠେଲା ପା ହେଇଯିବ ସେ ଭିତରେ ସେ ତମର ମୋବାଇଲ କୁ ମିନିମ ସେଦିନ ପଚାଶ ଷାଠିଏ ଲକ୍ଷ ଟଙ୍କାର ମୋବାଇଲ ଚୋରି ହେଇଚି। ସେଇ ଗୋଟେ ଘଣ୍ଟା ଭିତରେ। ିତରେ ମାନେ ମୁଁ ଯେତେବେଳେ ଏଫଆଇ ଆର ଦଉ ଗଲି ତ ସେ ଭିତରେଚ ଷାଠି ଲକ୍ଷ ଟଙ୍କ ର ମୋବାଇଲ ଚୋରି ହେଇଯାଇଛି।
ବହୁତ ଲୋକ ଯାଆନ୍ତି ଦର୍ଶନ କରିବା ପାଇଁ।
ହଁ ଏମିତି ତ ବହୁତ ଥାନ୍ତି। ସେଟା ଆକ୍ଚୁଆଲି ହୁଏ କଣ କହିଲେ ଏଇଥର ଆଉ ହବନି କାରଣ ଭା ଅଛି କି ସେଟା ଆମର ବାଂଲାଦେଶୀ ବେଶୀ ଆସିକି ଏ କାମ କରନ୍ତି। ମାନେ ସେମାନେ ପୁରା କିଛି ଏବେ ସବୁ ଲାଗିଗଲା ପରେ ସେମାନଙ୍କୁ
ଆପଣ ଗୋଟେ କଥା କହୁଛି ପୁରୀରେ ନା ଓଡିଶା ା ଲୋକଙ୍କଠୁ ଅଧିକ ବାଂଲାଦେଶୀ ହିଁ ଅଛନ୍ତି।
ଭସି ଅଛନ୍ତି।
ହେଲା ଆପଣ ଯୋଉଠି ବି ଯାଆନ୍ତୁ ପୁରୀର ଯୋଉ ଜାଗା ଯୋଉ କୁଣ ଯାଆନ୍ତୁ ଅଲରେଡି ତାଙ୍କେ ମାନେ ଘର କରିକି ବି ବସି ପଡିଲେଣି ସେଠି ପୁରା ସେଟ୍ ହେଇଗଲାଣି ପୁରୀରେ
ହଁ ହଁ ସେମାନେ ରହିକି ଆଲେଡି ବିଏମସି ଦୋଉଚନ୍ତି ଇଏ। ଜାଗା ଦେଇ ଦଉଛନ୍ତି ଇଏ କରିଦେଉଛନ୍ତି
ତ ସେ ଓଡିଶାାର ଇଏ ଓଡିଶାରେ ପୁରା ତାଙ୍କେରେ ମାନେ ଏଇ
ରେଜିଷ୍ଟ୍ରେସନ କରିଦେଇଛନ୍ତି ଆଉ ଦୁଇ ପୂର୍ବରୁ ଯଦି ରହିଚି ତାଙ୍କୁ ତ ଆ କିଛି କରିହେବନି ଦୁଇରେ ଦୁଇ ପରେ ପରେ ଯଦି ହେଇଥିବ ତାହେଲେ ତାଙ୍କୁ କିଛି ନା କିଛି ଇଏ କରିକି ତାକୁ ହଟେଇ ହବ ତଥାପି ବହୁତ ଅ ଆଛନ୍ତି ଆମ ଏରିଆରେ ମୁଁ କହୁଛି ଆମ ଏରି ଯଉ ଛକରୁ ପ୍ରାୟ ଚାରି ପାଞ୍ଚ ଜଣ ଆସିକି ପୁରା ସ୍ଥାୟୀ ବାସିନ୍ଦ ହେଇଯାଇଥିଲେ ଆମେ ଜାଣିନୁ ସେ କୋଉଠି ଆସିଛନ୍ତି। ଯେତଥିଲେ ଏନ ଗିଲା ପରେ ପୋଲିସ ଦିନେ ଆସି ତାଙ୍କୁେ ଆରେଷ୍ଟ କରିନିଗଲା ଚାରି ପାଞ୍ଚେ ଜାଣିଲୁ ଯେ ସେବେଠୁ ସେ ବାଂଲାଦେଶ ସ ଫ ଫ୍ୟାମିଲି ଫୋମିଲ ଧରି ସୁ ଯେତେବେଳେ ଲୋକ ଜାଣିପାରିଲେ ନା ଲୋକ ସବୁ ଗ୍ୟାଦରିଂ ହେଇକି ସବୁ ଗୋଡରେ ତାର ସେ ଛାଡି ଗଲେ। ନା ବହୁତ ଯାଇଥିଲା କାଁନା ସେମାନେ କିଛି ନାହିଁ ଆମେ ସ୍ଵାଗତ ଜଣାଉଚୁ, ବାହାର କଣ୍ଟ୍ରି ଲୋକକୁ ଆ ଆସିଲା ସଦର ଜଣଙ୍କୁ ସେମାନେ କଣ କରୁଛନ୍ତି ନା ତାଙ୍କ କଣ୍ଟ୍ରିରେ ଆମ ହଁ ଆମ ଲୋକକୁ ତ ସୁରକ୍ଷିତ ନୁହେଁ ନା ହଁ ତାପରେ ସେମାନେ ଆ ସି କିି ଆମ ଓଡିଶା ରେ ରହିକି ବି ଓଡିଶା ଲୋକଙ୍କୁ ବନ୍ଦ ବନ୍ଦ କରି ଦଉଚନ୍ତି।
ହୁଁ ହୁଁ।
ସବୁ ବହୁତ କ୍ଷେତ୍ରରେ ହେଉଛି। ଜାଣିଥିବେ ବି ଆପଣ ଭଲ ଭାବରେ କାଇଁ ନା ଏ ସବୁ ବିଷୟରେ ତ ବହୁତ ସୋସା ମିଡ଼ିଆ ତ ବର୍ତ୍ତମାନେ ଇଏ ହେଉଛି ନା।
ହୁଁ।
ଏସ କଥା ଆଉ ଆପଣଙ୍କ ଲାଇଫଷ୍ଟାଇଲ କଣ କେମିତି, ଆପଣଙ୍କ ପ୍ରୋଗ୍ରାମ କଣ ଅଛି ଭବିଷ୍ୟତରେ ଫଚର ପ୍ଲନ୍ କଣ ଅଛି? ସେମିତି ହଁ ଆପଣଙ୍କ ଫ୍ୟୁଚର ପ୍ଲାନ୍ କଣ ଅଛି, ସେମିତି ଆପଣଙ୍କର?
କଣ କହିଲ?
ମାନେ ଆପଣ ସେମିତି କଣ ଷ୍ଟଡି ପରେ କଣ ଫଚର ପ୍ଲାନ ଅଛି, ଭଲ ମନ୍ଦ ଏମିତି କଣ ଅଛି। ହ
ଷ୍ଟଡି ପରେ ଆ ତ ଆପଣଙ୍କୁ ମାନେ ମୋର ଯୋଉ ବୁକ୍ ରାଇଡିଙ୍ଗ ବଗେରା ହୁଏ, ଲେଖେ ମୁଁ ବୁକ୍ ଲେଖେ।
ଆଛା, ଆଛା। ସେମିତି ଅଫର ବନିବାର ସେମତି ସ୍ୱପ୍ନ ଅଛି ସେମିତି ନା କ
ନାଇଁ ନାଇଁ ଅତର ବନିବାରମତି କିଛି ନାଇଁ, ବାକି ଡ୍ରିମ ଗୋଟେ ଥାଏ ଏମତି ହବି ଟାଇପ ର
ଆଛା ଆଛା ହୋଉ।
ସେ କପି ଡ୍ରାଇଭର ଥାଏ। ହୁଁ।
ଯାହା ହଉ। ଭଲ ଏସବୁ ଭଲ ହେଇଚି। କିଛି କୁହନ୍ତୁ? ହାଲୋ
ହଁ ଶୁଭୁଛି, ଆପଣ କୁହନ୍ତୁ?
ହଁ କୁହନ୍ତୁ କୁହନ୍ତୁ।
ଏମତି ଥାଏ, ଡ୍ରିମ ଥାଏ ଗୋଟେ, ଗୋଟେ ହବି ଥାଏ, କରିବା ପାଇଁ ସେଇ ଟାଇମରେ ବସିକି, ଆଉ ସେଇ ଟାଇମକୁ ୱେଷ୍ଟ ନ କରିକି ଏସବୁ କାମ
କାରଣ ମୁଁ କହିପାରୁଛି ମୋ ମୋ ମୋ ଏକ୍ସପିରିଏନ୍ସରୁୁ କହୁଛି ଭାଇ ବର୍ତ୍ତମାନ ଯଦି ଆପଣ ଷ୍ଟଡ଼ି ଲାଇନ୍, ଷ୍ଟଡ଼ି ଲାଇନ୍ର ଅଛନ୍ତି ବର୍ତ୍ତମାନ କିଛି ବି କରିପାରିବେ, ୱାନ୍ସ ଆପଣ ଜବ୍ ଆଟେଣ୍ଡ କଲା ପରେ ଆଫ୍ଟର୍ ମ୍ୟାରେଜ୍ କିଛି କରିପାରିବେନି ମ୍ୟାଡ଼ାମ୍
ହୁଁ।
ଏଇସବୁ କ୍ଷେତ୍ର ଗୋଟେ ନଜର ରଖି ଏବେ ଯାହା କରିପାରିବେ ଆଉ
ହୁଁ।
ଠିକ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ହେଲା। ଆ ଫେର କେବେ କଥା ହବ ରହଲି, ଧନ୍ୟବାଦ।